ହାଲୋ। ହାଲୋ, ସାଗର ଭାଇ ନମସ୍କାର।
ହଁ, କେମିତି ଅଛ ପ୍ରୀତମ୍?
ଆଜ୍ଞା ଆଜ୍ଞା, ଆପଣ କେମିତି ଅଛନ୍ତି? ମୁଁ ବହୁତ୍ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ, ମୁଁ ବା ଅଛି ଏଠି ଆମ କଲେଜରେ ଅଛି, ମୋ ସାଙ୍ଗ ଗୋଟେ ଅ
ଆପଣ କଲେଜ ଯାଇଛନ୍ତି? ଆପଣଙ୍କ କଲେଜ ଖୋଲା ଅଛି ଏବେ? ଆପଣଙ୍କ କଲେଜ ଖୋଲା ଅଛି ଏବେ? କଣ, ଆମର ତ କଣ ଛୁଟି ଅଛି। ଆମର ତ କଣ, ଆମେ ଯାଇନୁ ଆମେ ଛୁ ଟି ନାଇଁ, ଆମର ଖୋଲା ଅଛି ସେ କିନ୍ତୁ ଆମେ ଯାଇନୁ ଆଉ।
ହଁ ହଁ, ସିଏ ବର୍ଷା ସକାଶେ ସମ ତମର ସେମିତି ଛୁଟି ଦେଇ ଦଉଛନ୍ତି କିନ୍ତୁ ଆମର ଦେଖୁନ ଖୋଲିକି ନିଜେ ଆସୁନାହାନ୍ତି। କହୁଛନ୍ତି କଣ ନା, ପିଲା ଟିକେ ଆଜି ଟିକେ ଆଡଜଷ୍ଟ କରିଦିଅ।
ଆମକୁ ସେ କହୁଚନ୍ତି, ଆମକୁ ଡାକି ଦେଇଚନ୍ତି ଆମେ ପଳେଇ ଟିଚର୍ ନାହାନ୍ତି, ପିଲା ମଧ୍ୟ ନାହାନ୍ତି।
ସେଇବା ମାନେ ଡାକି ଦଉଛନ୍ତି, ତାପରେ ଡାକି ସାରିଲା ପରେ ମାନେ ଦେଖିଲା ବେଳକୁ ନିଜେ ଟିଚର ହିଁ ନାହାନ୍ତି, କଣ କହିବ କୁହ ତାଙ୍କୁ? ଏଇଟା କଣ ଠିକ୍ ହଉଚି? ତେମେ ଯଦି ମାନେ ଡାକିଆର ଥିଲା, ତାହେଲେ ତମେ କହିଆ କଥା ନା। ଆମେ ଆସିଲୁ, ଏତେ ସବୁ କଲୁ,
ଏ ଆମେ ଆସିବୁ ତମେ ଆସିବ ଆମେ କ୍ଲାସ୍ କରିବା। ଯାହା ଦରକାର ବେଳେ ସେ ପଚାରିଦବ ବୁଝାବୁଝି କରିଦବ। ଆମେ ଯେମିତି କାଲି ଗଲା ବେଳକୁ ଆମର ସମୀର ସାର୍। ହଁ ଆମର ଲାଭଟାରେ କିଛି ରହୁନି ହଁ। ହଁ ଆମକୁ କହି ଦଉଛୁ ତାହେଲେ କଣ ପାଇଁ ଆମେ ଆସିବୁ ବୋଲି। ନିଜେ ଆସନ୍ତି ନି ଆମର ଆସିଲେ ଆମେକୁ ପଢଉନାହାନ୍ତି।
ମୁଁ ଦେଖ ମୋର ଗୋ ମାନେ କଲେଜ ଏତ ଥର ଆସିଚି। ମୋର ଆଜି ପର୍ଯ୍ୟନ୍ତ ମାନେ ପ୍ରେଜେଣ୍ଟ୍ ବହୁତ କମ୍ ଅଛି ମୋର ମୁଁ କହୁଚି।
ଆଜ୍ଞା ଠିକ୍ କଥା ଆପଣଙ୍କର ଆମର ବି ସେଭ୍ ଅଛି ଆମେ ସେଦିନ୍ ମ୍ୟାଥ୍ କ୍ଲାସ୍ ଆପଣଙ୍କ ତାରି ଦିନ ଆମେ କଲୁ। ସେ ଆମର ପ୍ରେଜେଣ୍ଟ୍ ପକେଇଲେନି ଆମର ପଢେଇଲେ। ଆମର କଣଟା ଲାଭ ହେଲା ଯେ ପାଶ୍ କରି କି।
ଆକ୍ଚୁଆଲି ମୋର ଗୋଟେ ସାଙ୍ଗ ଅଛି ତାଙ୍କର ନାଁ ହଉଛି ସୋମ୍ୟ ଗଞ୍ଜଡ। ତାଙ୍କର ଟା ଟାଇଟେଲ୍ ଗଞ୍ଜଡ ବୁଝିଲ ହଁ। ତ ସିଏ କଣ କରୁଛନ୍ତି ନା ତାଙ୍କର ଯୋଉ ଧର ପ୍ରେଜେଣ୍ଟଟା ପଡିଲାନି ସିଏ ସିଧା ପଳୋ ଉଚନ୍ତି ଆମର ଯୋଉ ଶିକ୍ଷୟିତ୍ରୀ ଅଛନ୍ତି‌। ମାନେ ମୁଖ୍ୟ ଶି ଶିକ୍ଷୟତ୍ରୀ ତଥା ହଁ ହଁ ଅର୍ପିତା ମ୍ୟାଡ଼ାମ୍। ତାଙ୍କ କତି କି ଯାଇ କହୁଛନ୍ତି କି ମ୍ୟାଡ଼ାମ୍ ମୋର ପ୍ରେଜେଣ୍ଟ୍ ପଡିନି ଆପଣ ପକେଇ ଦିଅନ୍ତୁ।
ଆଜ୍ଞା ହଁ ସେ ପକେଇ ଦଉଚନ୍ତି ବୋଧେ କ୍ଲାସ ନ କରିକି ମଧ୍ୟ।
ହଁ କ୍ଲାସ୍ ନକରି କି ମୋ ଝିଅ ହଁ ନକରି କି ବା। ତାପରେ ସେ ସବୁ ମାନେ ଯୋଉ ଖାତା କାମ ବାଗେରା ସବୁ ସିଏ କରନ୍ତି।
କୋଉ ଅର୍ଜନ କରି କାମ ସେ ଆଜ୍ଞା ସେ କରନ୍ତି।
ହଁ ତାଙ୍କ ପାଖରେ ସବୁ କାମ ରହିଲା। ମୁଁ କହୁଛି ମ୍ୟାଥରେ ଆମର ପ୍ରାୟ ପିଲାଙ୍କର କେତେ ଗୋଟେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇନାହାନ୍ତି। ପର୍ ଅଁ ମ୍ୟାକ୍ସୟମ୍ ପିଲା ଉତ୍ତୀର୍ଣ ହେଇନାହାନ୍ତି। କାରଣ ଯେହେତୁ ଗୋଟେ ମାନେ ହଁ। ଯେହେତୁ ମାନେ ଗୋଟେ ଜଟିଳ ବିଷୟ ସେଇ ସକାଶେ ପ୍ରାୟ ପିଲା ଉତ୍ତୀର୍ଣ୍ଣ ହେଇନାହାନ୍ତି। କିନ୍ତୁ ହଁ କିନ୍ତୁ ସେଇ ଯୋଉ ଆମର ଗଞ୍ଜଡା ବାବୁ ହଁ ନାଁ ଆମେ ବି ଉତ୍ତୀର୍ଣ୍ଣ ହେଇନୁ। ଆମେ କାଇଁ ମି ମିଛ କାହିଁ କହିବୁ ଆମେ ଉତ୍ତୀର୍ଣ୍ଣ ହେଇନୁ। ଆମର ଯୋଉ ଗଞ୍ଜଡ ବାବୁ ପ୍ରତ୍ୟେକ ସବଜେକ୍ଟରେ ଏ ପ୍ଲସ ସ୍କୋର କରୁଛନ୍ତି।
ଓ ପ୍ରତ୍ୟେକ ସବଜେକ୍ଟରେ ଏ ପ୍ଲସ୍ ସ୍କୋର କରିଚନ୍ତି।
ହଁ ଏ ପ୍ଲସ୍ ସ୍କୋର କରୁଛନ୍ତି। ତ ତାଙ୍କ ପାଇଁ ଆମେ ବି ବହୁତ ଖୁସି ଅଛୁ। କିନ୍ତୁ ସିଜିିପିଏ ପ୍ରତ୍ୟେକ ସବଜେକ୍ଟରେ ଯଦି ଏ ପ୍ଲସ୍ ହେଇଥିବ ସି ଜିପି କେତେ ଥିବ ଆପଣ ନିଜେ ଅନୁମାନ କରିପାରୁଥିବେ।
ହଁ ଠିକ୍ କଥା ଠିକ୍ କଥା।
ହଁ ଆପଣ ଭଲ ଅଛନ୍ତି ତ। ଆପଣ ହଁ ଆପଣ ଭଲ ଅଛନ୍ତି ତ। ହଁ ଏମିତି ମନ ଦୁଃଖ କରୁଛନ୍ତି ଆପଣ। ଆମେ ଭଲ ଅଛୁ ଆପଣ ଏମିତି ମନ ଦୁଃଖ କରଛନ୍ତି। ଓହୋ ମୁଣ୍ଡ ବିନ୍ଧା ହଉ
ଟିକେ ମଣ୍ଡଟା ବିନ୍ଧା ହଉଥିଲା ତ।
ଓହୋ ଆମର ଏଇ ଯୋଉ ଅମୃତ ରଞ୍ଜନ ପୁରା ନଗେଇ ଦଉନାହାନ୍ତି ମୁଣ୍ଡରେ ଟିକେ ଭଲ ଲାଗନ୍ତା।
ଆଜ୍ଞା ଆପଣଙ୍କ ପାଖରେ ଅଛି କି ଆପଣଙ୍କ ପାଖରେ ଅଛି।
କୁଥିଲ ଏଇ ଯୋଉ ଧରିତ୍ରୀ ସବୁ ମାଗି ମାଗି ସବୁ ସାରିଦେଲା।
ଓହୋ ଆପଣ ଧରିତ୍ରୀକୁ ଜାଣିଛନ୍ତି।
ହଁ ହଁ ସେ ସବୁ ମାଗି ମାଗି ମୋଠୁ ସବୁ ସାରିଦେଲା।
ଓ ହ ଆପଣ ନୁଆ ପିନାହାନ୍ତି।
ନୁଆଁ କଣ ମୁଁ ଗୋଟେ ବଡ ଡବାଟେ ଗୋଟେ କିଣିଥିଲି। ବଡ ଡବାଟେ ଗୋଟେ କିଣିଥିଲି ଯେମିତି ଭୋଗ ମାଗନ୍ତିନି ସେଇଭଳିଆ ମାଗିକି ସବୁ ସାରିଦେଲା।
ଓହୋ ଆପଣ ତ ଏଠୁ ମାଗିଲେଣି ତାକୁ ପଇସା।
ମାଗିବି ପଇସା କଣ ମାଗିବି ସାଙ୍ଗଟା ମାଗୁଛି ଗୋଟେ ପଇସା ଆଜି ମାଗିଲେ କାଲିକି ସାହାଯ୍ୟ କରୁଥିବ ସିଏ ବି ମତେ ପଇସା ମାଗିବ ଦେଇଦେଲି ଆଉ।
ଓହୋ ଆ କିଛି ଅସୁବିଧା ନାହିଁ।
ଅ ହ ଆଉ ଆପଣ କଣ କରୁଛନ୍ତି ଏଇନା କଣ କରୁଛନ୍ତି ହୁଁ?
ବୁଲୁବୁଲୁ ବସି ବସିଛି ଆପଣଙ୍କ କଥା ହଉଛି ଆଉ କଣ?
ଓହଁ ମାନେ ମଁ ସାଙ୍ଗ ପାଖ ଅପେକ୍ଷା କ କଣ କହିଲ?
ଆପଣ କଣ ଖାଇକି ଆସିଥିଲେ ଆଜି ଘରୁ ଜଳଖିଆ ନା ଭା?
ଜଳଖିଆ ଆଚୁଆଲି ମୁଁ ତ ଘରୁ କିଛି ଖାଇକି ଆସିନଥିଲି ମୁଁ ସିଧା ଆସି ଥିଲି ଆମର ଏଠିକି କ କଲେଜ ପଳେଇ ଆସିଲି କଲେଜରେ ଆସିକି ଆମର ହଁ ହଁ ହଁ।
ହଁ ହଁ ବୁଝିପାଇଲି ଆଜ୍ଞା ମୋର ବି ଜଣେ ସାଙ୍ଗ ଅଛି ମଧ୍ୟ ଆସେ।
ଫିଜିକ୍ସ ଟା ଉପରେ ସେ ସିଡି ଯେ ପୁରା ଉପର ଟା।
ଆଜ୍ଞା ଆପଣ କିଏ କିଛି ପଚାରୁଛନ୍ତି କି ଆଜ୍ଞା ହଁ।
ହଁ ସେ ମାନେ ପ୍ରାୟ ପିଲା ଆସିକି ଫିଜିକ୍ସ ଡିପାର୍ଟମେଣ୍ଟ କଥା ପଚାରୁଛନ୍ତି ତ ମୁଁ ତାଙ୍କୁ ବତେଇଲି କୋଉଠି ଅଛନ୍ତି।
ଓ ବହୁତ ଭଲ କଥା ଆପଣ ବହୁତ ଭଲ ପିଲା ସାହାଯ୍ୟ କରୁ
ହଁ ସେ କେ ପ୍ରାୟ ପିଲା ଆସୁଛନ୍ତି ଯେମିତି ପଚାରୁଛନ୍ତି କୋଉଠି ଫିଜିକ୍ସ ଡିପାଟମେଣ୍ଟ ଆଜିର ତ ଦିନ ସାରା ମୋର ଟିନ ସେଆହେଇଗଲା ମାନେ ମୁଁ ଆସିଥିଲି ଆସିଥିଲି ମୁଁ ଶ୍ରେଣୀ କୃକ୍ଷ୍ୟ ହଁ ଶ୍ରେଣୀ କକ୍ଷରେ ମୋର ଉପସ୍ଥାନ ର ସଂ ସଂଖ୍ୟା ବହୁତ କମ ଅଛି ତ ମୁଁ ଆସିଥିଲି ମୋର ମାନେ ବଢେଇଆ ପାଇଁ କିନ୍ତୁ ପିଲାମାନଙ୍କୁ ମୁଁ ଆଜି ବାଟ ବତଉଛି କୁଆଡେ ଗଲେ ଆପଣଙ୍କର ଫିଜିକ୍ସ ଲାବ୍ ଟା ପଡିବ ଏଇଟା କଣ ଠିକ ହଉଛି?
ଆଜ୍ଞା ଆମର ସିଧାର୍ଥ ଭାଇ ଜାଣିଛନ୍ତି ଆମକୁ ଫସେଇବାକୁ ବହୁତ ଚେଷ୍ଟା କରୁଛନ୍ତି। କାହିଁକି ନା ସେ ତାଙ୍କର ଯୋଉ ପରୀକ୍ଷାରେ ସେ ଉତ୍ତୀର୍ଣ ହେଇ ପାରୁନାହାନ୍ତି ତେଣୁ ସିଏ ମୋ ନା କହିକି ତାଙ୍କ ଘରେ ଖସିବାକୁ ଚେଷ୍ଟା କରୁଛନ୍ତି କହୁଛନ୍ତି ଯେ କହୁଛନ୍ତି ଯେ ତମେ ମୋ ନାଁରେ ନେଇକି ତମେ ଟିକେ ଏକାଡେମି ସେକ୍ସନ କି ଏକ୍ଜାମ ପରୀକ୍ଷା ଗ୍ରହରେ ଯାଇକି ମୋ ଖାତା ଟିକେ ରିଚେକିଂ ପାଇଁ ତମେ ଟିକେ ଆପ୍ଲାଏ କରିଦବ। ଯଦି ମୋର ସେ ଯୋଉଟିଚର ଆମର ଯୋଉ ଜାଗା ଯୋଉ ସି ଶିକ୍ଷକ ଆମର ଖାତା ଦେଖୁଛନ୍ତି ସେ ତାଙ୍କ ବାପାଙ୍କ ଜଣେ
ମୁଁ କହିଲି ଆମର ଯୋଉ ପ୍ରଥମ ଯୋଉ ଫା ପ୍ରଥମ ଯୋଉ ସେମିଷ୍ଟର ଟି ହେଲା କଣ ଆମରି ଖା ତା ଆମରି ଶିକ୍ଷକ ଚେକିଂ କରୁଥିଲେ।
ନା ନା ନା ସେଟା ଉତ୍କଳ ୟୁନିଭରସିଟିରୁ ଆଜ୍ଞା ଚେକ୍ ହଉଥିଲା।
ହଁ ତ ଆଉ ଯଦି ଏଇନା ଆମକୁ ଧର ଏଇନା କିଛି ମାନେ ବାପା ପ୍ରତିଶତ ମାର୍କ ଦରକାର ତ ଆମେ ଏଇନା କାହା ପାଇଁ ଏଇନା ଅପିଲ କରିବୁ ଆମ
ସେଇଟା ଆଉ କିଛି କରିହେବନି ଆଜ୍ଞା ଆଗେ ନା ନା ଆଗେ ଆପଣ ସେଇଟା ଆଗରୁ ତୁମର ପରୀକ୍ଷା ଦେଇଥିଲେ ଆପଣ ନିଶ୍ଚୟ ଜାଣିଥିବେ ଆପଣଙ୍କୁ ବହୁତ ଖରାପ ମାର୍କ ରହିବ କଣ କରିବ? ଆପଣ ସେ ଆପଣ ଆପଣ ସେଇ ସମୟରେ ଆପଣଙ୍କୁ ପଇସା କିଛି ଆପଣ ଅର୍ଥଦାନ କରି ଆପଣ ମାର୍କ ଆପଣଙ୍କର ବଢେଇ ପାରିଥାନ୍ତେ ଏମିତି କି
କଣ କରିବା ସେଇ ସମୟରେ। ସେଇ ସମୟରେ କିଛିଟା ଅସୁବିଧା ବଶତଃ ଆମେ ସେଇଟା ଜାଣିପାଇଲୁନୁ ଏବେ କି ଛି କରିହବ କି ଯଦି ତାହେଲେ ଆପଣ ମତେ କୁହନ୍ତୁ।
ଆଜ୍ଞା ଏବେ ଆଉ କିଛି କରିହବ ନାହିଁ ଆଜ୍ଞା। ଆପଣଙ୍କର ମାନେ ରେଜଲ୍ଟ ବାହରି ଯାଇଛି ନା ନା। କାହିଁ ନା ଆପଣ ଦେଖୁନାହାନ୍ତି ଆପଣଙ୍କର ତ ଆପଣ ଫଳ ଆଜ୍ଞା ବାହାରି ଯାଇଛି ଆପଣ।
ଓହୋ ମାନେ ଏମିତି ତ କିଛି ଜିନିଷ ନାହିଁ ନା ଯାହାର ସଲ୍ୟୁସନ ନଥିବ ତାକୁ ଟି କିଛି ତ ଗୋଟେ ସଲ୍ୟୁସନ୍ ଥିବ।
ଏ ଟିକେ ଏଇଟା ଟିକେ ବହୁତ ଖରାପ ହେଇପାରେ କାହିଁକି ନା ଏଇଟା ଫଳ ପ୍ରକାଶ। ପାଇ ସାରିଲାଣି ତେଣୁ କରି ଆପଣଙ୍କୁ। ପରୀକ୍ଷା ଆର ବର୍ଷ ଦବାକୁ ପଡିପାରେ ଆପଣ ରିଚେକିଙ୍ଗ ପାଇଁ ପକେଇ ପାରିବେ। ଆପଣଙ୍କ ଖାତା ପୁନଃ ଦେଖାହବ ଆପଣଙ୍କୁ ମାର୍କ ମ ମିଳିପାରେ ଆପଣ ଯଦି ପ୍ରାପ୍ୟ ଅଛନ୍ତି ନା ଆପଣଙ୍କର ସବଜେକ୍ଟ ରୁ କିଛି ଆପଣ ଲେଖିଥିଲେ ନା ନାହିଁ?
ହୁଁ ହୁଁ ହୁଁ ମୁଁ କଣ ଶୁଣିଲି ଆପଣ ଏଇ କେଇଦିନ ହବ ଆ-ଆଗ୍ରା ଯାଇଥିଲେ।
ଆଜ୍ଞା ଆଜ୍ଞା ମୁଁ ଆଗ୍ରା ଯାଇଥିଲି ଆଜ୍ଞା। ହଁ ତାଜମହଲ ଦେଖିବାକୁ ଯାଇଥିଲି କିନ୍ତୁ ଦେଖି ଆପଣଙ୍କୁ ମୁଁ ସମ୍ପର୍କ କଲି ଆପଣ ଟିକେ ବ୍ୟସ୍ତ ଥିଲେ ଆପଣ ସେତେବେଳେ ମୋ କଲ ରିସିଭ୍ କ ତେଣୁ ମୁଁ ଆପଣ ଯୋଉ କିଛି ବାଧା ଦେଲିନି ଆ ମୁଁ ପଳେଇଲି ଆଉ।
ଓହୋ ମାନେ ସେଠି ଯାଇକି ଆପଣ କଣ କଣ ଦେଖିଲେ କଣ କଣ ତାଜମହଲ ଖାଲି ନା ଆଉ କିଛି?
ଆଜ୍ଞା। ଆମେ ତାଜମହଳ ଦେଖିଲୁ ବୁଲାବୁଲି କଲୁ ତାପରେ ଟିକେ ପଞ୍ଜାବ ବି ମଧ୍ୟ ଯାଇଥିଲୁ। ପଞ୍ଜାବରେ ଅମୃତସର ଅ ଗଲୁ। ସେଠି ଟିକେ ବୁଲାବୁଲି କଲୁ ଆଉ ତାପରେ ଆମେ ଭାରତ ଆଉ ପାକିସ୍ତାନ ବର୍ଡର ପାଖକୁ ଗଲୁ।
ହଁ ହଁ ନାଇଁ ମତେ କ ଏକଥା ମ ତ ଅମୁଲ ପ୍ରଧାନ ବାବୁ କହିଲେ କି ନାଇ ଜନ୍ମଜୟ ଯୋଉ ଆମର ଆପଣଙ୍କ ନାଁଟା। ପ୍ରୀତମ ବାବୁ ବୁଲିବାକୁ ଯାଇଛନ୍ତି ବୋଲି। ମୋର ବିଶ୍ଵାସ ହେଲାନି ମୁଁ କହିଲି ନାଇଁ ପ୍ରୀତମ ବାବୁ।
ଆମେ ତାଙ୍କୁ କହିନଥିଲୁ ଆଗେ ସେ ଆମ ପଡିଶା ଘର ତାଙ୍କ ସମ୍ପର୍କ ଭଲ ଅଛି ତ। ସେ ଆମ ପଡ଼ିଶା ଘର ଠୁ ଶୁଣିକି କହିଦେଇଛନ୍ତି।
ତ ସିଏ ମତେ କହିଲେ କି ଆପଣ କହିଛନ୍ତି ଭେଟିବାକୁ।
ହଁ ଆପଣ ମୁଁ ତ ତାଙ୍କୁ ତ କିଛି କହିନଥିଲି।
ଆଚ୍ଛା ଆଚ୍ଛା ତାପରେ ମୋର ବି ତାଙ୍କ କଥା ଟିକେ ବିଶ୍ଵାସ ହେଲାନି। ମୋର ବି ତାଙ୍କ କଥା ବିଶ୍ୱସ ହେଲାନି ମୁଁ କହିଲି ଯଦି ପ୍ରୀତମ ପାଖକୁ ଯାଇଥିବେ ତାହେଲେ ଆମକୁ ବି କହିବା କଥା।
ହଁ ନା ନି ନାଇଁ ଆଜ୍ଞା ଆପଣଙ୍କୁ ବି ମୁଁ ସମ୍ପର୍କ କରିଥିଲି ଆପଣ ଟିକେ ବ୍ୟସ୍ତ ବିବ୍ରତରେ ଥିଲେ।
ହଁ ନାଇଁ ମୋ-ମୋର ବିଶ୍ୱାସ କେତେବେଳେ ହେଲା ଜାଣିଛ? ମୁଁ ଯେତେବେଳେ ଆପଣଙ୍କୁ ସୋସିଆଲ ମିଡିଆରେ ଫଟୋ ଗୁରା ସବୁ ଦେଖିଲି ତ ଆ ମୋର ସେ ତ ବେଳେ ଯାଇଁ ବିଶ୍ୱାସ ହେଲା ହଁ ବା ମୁଁ ସେ ଭିତରେ ଗୋଟେ ମାନେ ଲାଇକ ବି ଦେଇ ଦେଇଛି।
ଅ ଦେଇ ଭଲ କରିଛନ୍ତି ଆଜ୍ଞ ଆପଣ ଦେଖନ୍ତୁ ମୁଁ ଆଉ କିଛିଦିନ। ଆଜ୍ଞା ଯିବାର ଅଛି ଆଜ୍ଞା ଆର୍ଜେଣ୍ଟିନା ଯିବାର ଅଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆର୍ଜେଣ୍ଟିନା ଯିବାର ଅଛି ହଁ ହଁ ହଁ ମୁଁ ଯିବି ଯିବିନି। ନିଶ୍ଚୟ ଯିବି କାହିଁକି ଯିବିନି ଆପଣ। ହଁ ହଁ ମୁଁ ଏବେ ପୁରା ଫାଙ୍କା ଅଛି ଆପଣ ମତେ ଯୁଆଡେ ଡାକିବେ ମୁଁ ସିଆଡେ ଯିବି।
ଆପଣ ଯିବେ ଯଦି କହିବେ ଆପଣ ଘରେ ।
। ମୋର ଗୋଟେ ସାଙ୍ଗଟେ ନି
ନାଇଁ ଆପଣଙ୍କୁ କହୁଛି ଯେ ମୁଁ ଆଗେ ସୋଲୋ ଟ୍ରାଭେଲିଂ କରେ। ମୁଁ ଏକା ଯା ଯୁଆଡେ ଯା ମୁଁ ଏକା ଯାଏ ତେଣୁ ମୋ ସହିତ କେହି ଜାଣନ୍ତିନି। ଆପଣ ଯଦି କହୁଛନ୍ତି ଆପଣ ହ ତ ମୁଁ ଯିବି କିଛି ଅସୁବିଧା ନାହିଁ ଆଜ୍ଞା ଆପଣ ସହିତ ମୁଁ ଯିବି।
ହଉ ହଉ ମୁଁ କହିଲି ମୋ ସାଙ୍ଗ ଗୋଟେ ନିଖୋଜ ହେଇଯାଇଛି ତ ତାକୁ ମାନେ ମାନେ ଖୋଜିବା ପାଇଁ କଣ କରିବାକୁ ପଡିବ ଏଇନା କୋଉଠେ ହଜିଚିକି ଏ ଜଉ ଧଉଳିରେ ଧଉଳି ଆଜ୍ଞା ଆପଣଙ୍କ ଭଏସ ଟିକେ ଶୁଭା ଲ ଗଲାନି ଆରେ ଧଉଳିରେ
ଓ ଧଉଳିରେ ନିଖୋଜ ହେଇଛନ୍ତି ସେ ଭାଇନା।
ହଁ ହଁ ହଁ।
ସେଠି ତ ବହୁତ ସାରା ରାସ୍ତା ଅଛି କୋଉ ଗାଁକୁ ପଳେଇ କଣ କରୁ ଏ ପାହାଡ ପାହାଡ କରିଥିବେ ଯଦି ଲୁଚି ରହିଯାଇଥିବ କୋଉଠି ଖସି ପଡଥିବ ପହି ଯାଇକି ଚେକ୍ କରନ୍ତୁ।
ସେ କଣ ନାହାନ୍ତି ମିଳିଲେନି ତ ତାଙ୍କର ତା ମତେ ଯାଇକି ମାନେ ପୋଲିସ ଆଗରେ ଅଭିଯୋଗ କରୁଛନ୍ତି। କି ଆମର ପୁତ୍ର ମିଳୁନାହିଁ ବୋଲି।
। ନାଇଁ ଆଜ୍ଞା ଆମକୁ କେହି ସାଗର ଭାଇ ଆମକୁ କେହି କଲ। ଆଜ୍ଞା ଚିକୁ ଭାଇ ଆସିଲେ ଏଇନା।
ହଁ ଏବେ ଆସୁଥିବେ।
ହଁ ଠିକ୍ ଅଛନ୍ତି ଆଜ୍ଞା ଆପଣଙ୍କ ପାଖରେ ଅଛନ୍ତି କି ସିଏ ଭାଇ।
ହଁ ପାଖରେ ଅଛନ୍ତି ଜାଣି ଶୁଣି ବି କଲ ଲଗାଉଛନ୍ତି ମାନେ ହଇରାଣ କରିବାକୁ ଜାଣିଛନ୍ତି ନା ସେ ସେଇଭଳିଆ ଲୋକ ଟିକେ ଅନ୍ୟକୁ ହଇରାଣ ନ କଲେ ସହିପାରନ୍ତିନି।
ଆଜ୍ଞା ଆଜ୍ଞା। ହଉ ଠିକ୍ ଅଛି ଆଜ୍ଞା ଆମେ ରଖୁଛୁ ଆଜ୍ଞା ନମସ୍କାର ଜୟ ଜଗନ୍ନାଥ। ।